ହଁ କଣ କରୁଚୁ? ଶୁବୁନିି।
ହାଲୋ।
ହାଲୋ କଣ କରୁଚ?
ଏଇ ଫୋନ୍ ଦେଖୁଥିଲି। ତୁ?
ମୁଁ ପା ଶୋଇଚି ଘରେ ଆଉ।
ଆଉ ଖାଇ ସାଇଲୁଣି?
ନାଇଁ ଖାଇନି ଖାଇବି ଆଉ ଟିକେ ଯାଉ ଏତେ ଜଲଦି କଣ ଭୋକ ଲାଗିବ। ଖାଇବା ଆଉ ଭଲ ଲାଗୁନି ଦେହଟା ତ।
କାଇଁ କଣ ହେଇଚି ଦେହ ଖରାପ ହେଇଯାଇଛି।
ଏଇ ବର୍ଷା ଫର୍ଷା ହୋଉଚି।
ହଁ ସିଜିନ୍ ଚେନ୍ ହଁ ଏଇଟା ତ ହବ ସେଇଆ ସିଜିନ୍ ଚେଞ୍ଜ ହୋଉଚି ତ ହବ ଆଉ।
ସେଇଆବା ଆଉ କଣ କରିବା। ଆଉ କଣ ଖାଇଥିଲୁ?
ଖାଇନି ଆଉ ଖାଇବା ଆଉଟିକେ ପରେ।
ଯାଉନୁ ଖାଇବୁ ଦଶଟା ପ୍ଲସ ହେଲାଣି ବୋଧେ ଏଇ ସାଢେ ଏଗାରଟା ହେଲାଣି ପା।
ହଁ ଖାଇନି ଫୋନ୍ ଦେଖୁଥିଲି ବୋଲେ ଆଉ ଟିକେ ପରେ ଖାଇବି ଆଉ।
ଓହୋ ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ହଁ ବୋହୁତ ବଢିଆ ଅଛ ନ୍ତି। ଆଉ ତମ ଘରେ କେମିତି ଅଛନ୍ତି?
ଆଉ ସେମିତି ଆଉ ଭଲ ଅଛନ୍ତି ଆଉ।
ଦେହ ସମସ୍ତଙ୍କର ଭଲ ଅଛି?
ହଁ ଦେହ ଭଲ ଅଛି ସମତିଙ୍କର। ଆରେ ତୁ ଯୋଉ କ୍ରିକେଟ୍ ଖେଳିବାକୁ ଯାଉଥିଲୁ ପ୍ରାକ୍ଟିସ କରିବାକୁ ସନସାଇ ଫିଲ୍ଡ ଯାଉନୁ ଆଉ?
ଏ ନା ଏବେ ବର୍ଷା ଫର୍ଷା ହଉଛି ତ ଫିଲ୍ଡ ଟା ଟିକେ ଖରାପ ହେଇ ଯାଇଛି ତ ଯାଉନି ଆଉ।
ଆଉ ସେ କେତେ ଟଙ୍କା କଣ ନଉଛନ୍ତି ସାର୍ ଶିଖଉଛନ୍ତି କେତେ ଟଙ୍କା ନଉଛନ୍ତି?
ପାଞ୍ଚହଜାର।
ଓହୋ, ମାନେ କଣ ତୁ ବ୍ୟାଟ୍ସମ୍ୟାନ୍ ନା ବୋଲର୍?
ବ୍ୟାଟସମେନ୍।
ଓହୋ! ଯାଉଛୁ କେମିତି ଘରୁ ଏଠୁ?
ଯାଉଚି ସ୍କୁଟି ନେଇକି ଯାଉଛି ଭାରି ଆଉ।
ଓହୋ, ତୋର ତ ବ୍ୟାଟ୍ ଫ୍ୟାଟ୍ ସବୁ କିଟ୍ ଥିବ ଟୋଟାଲି।
ହଁ, ହଁ ସବୁ ଅଛି।
କିଏ ଆଡ଼ମିସନ୍ କିଏ ନେଇ କଲେ ଘର ଲୋକ ବାବା?
ହଁ।
ଓହୋ, ଆଉ ଦିନରେ କଣ ଖାଇଥିଲୁ?
ଦିନରେ ବିରିୟାନୀ ଖାଇଥିଲି, ଆଉ ତୁ?
ମୁଁ ଆ, ଜାଣିଥିବୁ ତ ଜିମ୍ ପିଲା ଆଉ ଆମର ସବୁ ଆଉ ଟିକେ ଡାଇଟ୍ ଉପରେ ଖାଦ୍ୟ। ଭାତ ଟିକେ ଅଳ୍ପ ଭାତ ପନିର୍ ଦହି ଖାଇଥିଲି ଆଜି ତ ମଙ୍ଗଳବାର ଆଇଁଷ ଖାଇବିନି।
ଓହୋ।
ସାଧା ଉପରେ ଟିକେ ଖିଆ ହଉଛି ଆଉ। ଆଉ ତୋମର ସେପଟେ ଜିମ୍ ବହୁତ ଓପନିଙ୍ଗ ହେଇଗଲା ନା, ହଁ ଡାଇଟ୍ ରେ ମୁଁ ରହୁଛି ଟିକେ। ଏ ତୋମର ସେପଟେ ଜିମ୍ ବହୁତୁ ଓପନିଂ ହେଇଗଲାଣି।
ହଁ ବହୁତୁ ଓପନିଂ ହେଇଯାଇଛି ଏପଟେ।
ତ ଜିମ୍ ଯାଉଥିବେ ବହୁତ?
ହଁ।
କେତେବେଳେ କଣ ୱାର୍କ ଆଉଟ କରୁଛନ୍ତି?
ସକାଳ ବେଳା ହଉଚି ସନ୍ଧ୍ୟା ବେଳା ହ-ହଉଚି।
ଓହୋ। ହାଲୋ।
ହଁ।
ଓହୋ, ସେ କେତେଟା ଜିମ୍ ସେପଟେ?
ଏହି ଛଅ ସାତ ଟା ଖୋଲିଗଲାଣି ଏପଟେ।
ଓଃ, ମାନେ ଏତେ ଜିମ୍ କଣ ଗୋଟେ ଜାଗାରେ ଏତେ ଜିମ୍ ଚାଲୁଛି?
ହଁ ଆମ ଲୋକାଲ ଏରିଆ ରେ ସବୁଆଡେ ହେଇଯାଇଚି। ଚାଲିବ ହଁ।
ଓହୋ, ଆଉ ଜିମ୍ କି ତୋ ଭାଇ ମାନେ ସବୁ ଜିମ୍ ଯାଉଛନ୍ତି?
ହଁ ମୋ ଭାଇ ମାନେ ସମସ୍ତେ ଜିମ୍ ଯାଉଛନ୍ତି, ସମସ୍ତେ ଡାଇଟିଙ୍ଗ ରେ ଅଛନ୍ତି।
ଭଲ ଯିଏ ଆଜିକାଲି ଜି-ଜିମ୍ ଯିବା ଭଲ।
ହଁ ଭାବୁଥିଲି ମୁଁ ଯିବି ତ ଦେଖିବା କଣ ହଉଛି ଆଉ।
ହଁ ଗଲେ ଭଲ। ଆଉ ତୋର ତ ଆଉ ଜଳଖିଆ ଦୋକାନ ସେପଟେ ବହୁତ।
ହଁ।
ଓହୋ। ଆଉ ତମେ ସେ ତମ୍ପିଲାତ ଯାଇଥିଲ ଆମ୍ବିଳା ଗୋଟେ କୋଉଠି?
ହଁ ଯାଇଥିଲେ ବା ଅବ ସେଇ ବାଙ୍କିଆଡେ ଯାଇଥିଲେ ଗୋଟେ କୁଆଡେ।
ଅହ ତମେ ଭଲ ରାମିଳ କରୁଛ ରାମିଳ ଭଲ ଠାକୁର ଜିନିଷ।
ହଁ ତମର ହଉନି କି ସେପଟେ?
ହଁ ଆମେ ତ ଶିଖିଛୁ ପା ଶିଖିବୁ ଏଇଥରକ।
ଓହୋ ତମ ରୋଲ ତୋ ରୋଲ କଣ ଅଛି?
ମୋର ପା ଇନ୍ଦ୍ରଜିତ ଇନ୍ଦ୍ରଜିତ ବୋଧେ।
ଓ ଆଚ୍ଛା।
ଅ। ଓହୋ ଆଉ।
ହ ହୁଁ ହୁଁ।
ଆଉ ସିଏ ଯୋଉ ହନୁମାନ କିଏ କରେ ତମର?
ସେ ଜଣେ ଭାଇଟା ଅଛନ୍ତି ସେ ହନୁମାନ ରୋଲ କରନ୍ତି।
ଓହୋ ଆଉ ଲକ୍ଷ୍ମଣ।
ଉଁ ଲକ୍ଷ୍ମଣ ବି ଅଛନ୍ତି ଆମରି ଗାଁ ରେ। ସମସ୍ତେ କରୁଛନ୍ତି ଅଛନ୍ତି ଭାଇମାନେ କରୁଛନ୍ତି ମି ଏଇ ତ ଆଉ ନିଜ ଭାଇ ମାନେ ବି କରୁଛନ୍ତି।
ଆମିଳା ଭଲ ଚକୁଳି ଭଲ ଆକ୍ଚୁଲି।
ହଁ।
ଆଉ ତମ ଘରେ ଡାକୁନାହାନ୍ତି ଖାଇବାକୁ ଯାଉନୁ ଖାଇବୁ?
ଯିବା ଯିବି ଆଉ ଟିକେ ପରେ ଆଉ।
ହୁଁ ଯାଇକି ଜଲଦି
ସାଧା ନା ଯେତବେଳେ ବାରଟା ପରେ ଖାଇଲେ ବି ଚଳିବ।
ହଁ ସାଧା ବାରେ ଭାରି ହଇରାଣ।
ହଁ ପ୍ରବଳ।
ମୁଁ ସାଧା ଜମା ଯିବନି ମୋର।
ଖାଇବାକୁ ବାଧ୍ୟ ଆଉ।
ଓହୋ ଚଳେଇଦବା ତ ମଙ୍ଗଳବାର କାଲି ବୁଧବାର ହେଲେ ଆଇଁଷ ଟିକେ ଖୀଆ ହବ ଆଉ।
ହଁ କାଲି ଟି ବୁଧବାର ଖିଆହବ।
ଉଁ ହୁଁ ହୁଁ ହୁଁ। ଆଉ। କଣ କହୁଛୁ କହ? ଆଉ ତୁ ଏଇ ଯୋଉ ଯୋଉ ଗୋଟେ ଯୋଉ ଚେତକ ଗାଡିଟା ଯୋଉ ଆଣିଛୁ। ଚେତକ୍ ଚେତକ୍।
ହୁଁ ହୁଁ।
ଖେ ଚଉଦ ନା ଲକ୍ଷେ ପନ୍ଦର ପଡ଼ୁଛି।
ହଁ ସେଇଭଳିଆ ପଢୁଛି ହଁ ପଢେଇବ।
ଏ ଏବେ ଟା କିଏ ତୁ ଆଣିଥିଲୁ ତୋ ଗାଡି ନା ଏଟା କାହା ଗାଡି? ନାଲିଆଟା କିଏ ଚଲଉଥିଲା ତୋ ଭଉଣୀ ମୁଁ ଦେଖିଥିଲି। ଗାଡିଟା ଭଲ ଦେଖାଯାଉଛି ମୁଁ ତାକୁ ପଚାରିଲି କିଏ ଆଣିଛି ନା ବୋ ଦିଦି ଆଣିଛି। ଭଲ ଭଲ ବେଟରି ଚାର୍ଜ ଭଲ ରଖୁଛି।
ହଁ ହଁ।
ଓହୋ ହୋ ଦେଖିବା ଗୋଟେ ସେଇଥିରୁ ଗୋଟେ ଗାଡି ନା ତେଲ ହଁ ଗୋଟେ ଭାବୁଛି ଆଣି ତେଲଟା ପୋଇସା ଖର୍ଚ ହେବ ନାଣି ତେଲ ପକେଇ-ପକେଇ।
ଆତ କଥା ଆଉ। ଏବେ ପେଟ୍ରୋଲ ବହୁତ୍ ରେଟ ହେଇଯାଇଥିବ ବୋଧେ? ଦେଖିବା କଣ ହଉଛି ତାର ତ ପ୍ରବଳ ହେଇଥ,
ସେଇକଥାବା,
ତୁ ଯାଉ କି ପୁରୀ?
ମୁଁ ଯାଇନି ଆଉ ସେଠିକି ଯିବି ଆଉ ସୁନାବେଶ।
ଓ ହଁ,
ହୁଁ,
ଆଉ,
ସେତିକି ବେଳେ ଭାବୁଛି ଯିବା, ପାଇଁ ଆଉ ସେତେବେଳ ଠାକୁର ବାହାରିଥିବେ ନା,
ଆ ଏତେ ଭିଡ଼ କଣ ଯିବା ପୁରୀ ଭାବୁଛି ଅ,
ସେଇଟା ବି ଠିକ୍,
ଆଉ ପଠା ପଢ଼ ଗୋଟେ କେମିତି ଚାଲିଛି?
ପାଠ ପଢ଼ା ପଢ଼ି ବହୁତ୍ ବଢ଼ିଆ ଚାଲିଛି।
ହଁ-ହଁ, ଆଉ ଧରିତ୍ରୀ କଣ ଏଥର ବା ପାସ୍ ହେଇଯାଇଛି ପ୍ଲସ୍ ଟୁ?
ହଁ ପ୍ଲସ୍ ଟୁ ପାସ୍ ହେଇଯାଇଛି।
ଅ ହଁ ତାର କଉ କଲେଜ ଯେ ଯେଉଁ ଉଁ ଶୈଳବାଳା?
ହଁ ତାକୁ ଶୈଳବାଳା,
ଅ ହଁ ଆଉ ଭଲ ପାଠ ମନ ଦେଇ ପଢ଼ୁ ଭଲ ପଢ଼ୁଛି କିନ୍ତୁ ସିଏ, ହଁ ମୁଁ କହିଲି ତା ରେଜଲଟ୍ ଦେଖୁଥିଲି, ହଁ ମୁଁ ତା ରେଜଲ୍ଟ ଏବେ ଦେଖୁଥିଲି ତାର ଭଲ ରେଜଲ୍ଟ ଅଛି ମୁଁ ଦେଖୁଥିଲି,
ତୁ କେନ୍ତି ଦେଖିଲୁ?
ଆରେ ସିଏ ମୋର ଗୋଟେ ସାଙ୍ଗଟା ହବ ସିଏ ପ୍ଲସ୍ ଟୁ ପଢ଼ୁଛି ଶୈଳବାଳାରେ, ସିଏ କହିଲା ଧରିତ୍ରୀ ରାଉତ ତୁମ ସାଙ୍ଗ ହବ ମୁଁ କହିଲି ଧରିି କେଉଛି ମୋ ଗୋଟେ ସାଙ୍ଗଟାର ଭଉଣୀଟା ହବ ମତେ ରେ ଜଲ୍ଟ ଦେଖଉଛି ଦେ ରେଜଲ୍ଟ ଦେଖଉଥିଲା ମତେ ତା ରେଜଲ୍ଟ ଭଲ ଅଛି।
ଆଚ୍ଛା,
ହଁ ମୁଁ ତାକୁ କହିଲି ଖାଇବାକୁ ଦବୁ ନାଁ ଦେବି ଆଇ ଖାଇବାକୁ ଦେବୁ ଦେ,
ଦେଇନାଇ ଆଉ,
ହୁଁ ଦେଇନି ଦେଖା ହେଇନି ଦେଖା ହେଲେ ଦବ ଆଉ,
ସେ ଆଉ ଦେଖାଦବନି,
ହଁ ଦବ ସେ ଯାଉଛି କଲେଜ୍ ଯାଉଛି ସେଏ ଅଁ?
ହଁ-ହଁ କଲେଜ ଯାଉଛି।
ଆଉ ଏ ଘରେ ସବୁ ଭଲ ଅଛନ୍ତି ତ?
ହଁ ବହୁତ୍ ବଢ଼ିଆ ଅଛି ତମ ଘରେ?
ହଁ ସେମିତି ଆଉ, ଆଉ କଣ ସେ ଯୋଉ, ହଉ ଗୋଟେ ନୂଆ ଜେରୋକ୍ସ୍ ଦୋକାନ୍ ତ୍ରିଶ୍ୟାରି ଜାଗାରେ ଖୋଲା ହେଇଛି? ସିଏ ଆ ମାନେ ତାର ବହୁ ସମୟ ଲାଇନ୍ କୁଆଡ଼େ କଟିଯାଇଛି ମୁଁ ଶୁଣୁଥିଲି, ଆଉ ମୁଁ ସେଇଟା ଗୋଟେ ଭଲ ନୁହଁ କଣ ମୁଁ ଶୁଣିଥିଲି ଭଲ ନା ଖରାପ କଣ ତୁ ଜାଣିଥିବୁ ତମ ଘର ପାଖରେ ନା ଭଲ ଟା ନା ଖରାପ ଟା।
ହଁ, ଭଲ ସେମ
ଆଉ ବହୁତ ଟାଇମ୍ ଲାଇନ୍। ପଳଉଛି ମୁଁ ଶୁ ଶୁଣିଥିଲି, କହିଲେ ଭାଇ ସେଠିକି ଯିବନି ଲାଇନ୍ ପଳଉଛି ଇଏ ହଉଚି ସିଏ ହଉଛି।
ଭଲ ଖାଲି ଟିକେ ଲାଇନ ର ଇସ୍
ଆଉ ସେପଟେ ଏତେ ଦି ଯୁଆ ଲାଇନ୍ ପ୍ରୋବଲେମ୍ କଣ ହଉଛି ତୁମେ ଲାଇନ ବାଲା କୁ ଟିକେ କମ୍ପ୍ଲେନ୍ କରୁନ।
କଁ କରିବେ ସମସ୍ତଙ୍କର ଘରେ ଗୋଟେ ଏସ୍ ସିଏ ଲଗେଇ ଦେଲେ ଭୋଲଟେଜ ସ୍ଲୋ ହେଇଗଲେ ସବୁ କଟି କାଟି ଯାଉଛି ନା।
ଆଉ ତମେ ଇନଭର୍ଟର ଗୋଟେ ଲଗେଇ ବନା ଆଉ କାର ଗୋଟେ ଅରଜେଣ୍ଟ ଦକାର ଥିବ ଗୋଟେ। ଏ ବାହାର କରିବାକୁ ଜେରକ୍ସ ସିଏ କଣ ଠିଆ ହବ ଏତେ ସମୟ? ହୁଁ ସେ ଯା ବି ହେଲେ ସେ ଅର୍ଜେଣ୍ଟ ନେଇକି ଯିବ ନା।
ଦେଖିବା ଆଉ କଁ କରିବା ଗୋଟେ ଆଉ।
ଆ ଆଉ ନରାଜ ଯାଇନୁ।
ହଁ, କାଲି ଯାଇଥିଲି।
ଓହୋ।
ଆମର ଏଇପଟେ ନୂଆ ରୋଡ ହେଇଯାଇଛି। ସର୍ଟକଟ୍ ହେଇଯାଇଛି ନା।
ଉଁ ହଁ, ମୁଁ ଯାଇଥିଲି ଥରେ ସେ ରୋଡ ଟା ଭଲ ହେଇଯାଇଛି ବଡ ବଡ଼ ରୋଡ ହେଇ ଯାଇଛି ସବୁ ଯିବା ଆସିବା ଗାଡ଼ି କରୁଛନ୍ତି। ମେନ୍ ରୋଡ କେହି ଯି ପ୍ରାୟ ଲୋକ ଯାଉନାହାନ୍ତି। ସବୁ ସେଇପଟେ ଯିବା ଆସିବା କରୁଛନ୍ତି ବୋଇଲେ। ଏଠି ଗୋଟେ କଣ ନୂଆ ରୋଡ ଗୋଟେ ବହୁତ ଦିନ ଯାଇନା ସିଆଡେ ଓ ହୋ ହୋ।
ଘର ଆଡ଼େ ଆସିଲୁନି।
ଘର ଆଡେ ଯାଇନି। ଯିବା କେତେବେଳେ ତୁ ତ ଫୁନ୍ ଫାନ୍ ମାରନୁ ଡକା ଡକି କରୁନୁ ଆଉ କଣ ତୁ ତ ଆଉ ଉଁ ଜାଣି ପାରୁଥୁବୁ ଦେ ମୋ ଦେହ ମୋ ଦେହ ତ ଖରାପ ଥିଲା। ଯାଇ ନଥିଲି, ଯିବା ଆଉ ମୁଁ ବା ତମ ଘର। ତୋର ଦେଖିନି ଘର। ତୁ ମତେ ଲୋକେସନ୍ ଟା ଛାଡ଼ିଲେ। ଏଁ ମୁଁ ଯିବ ମୁଁ ତ ତୋ ନମ୍ବ ତୋ ଇନଷ୍ଟା ଆଇଡି ଟା ମୁଁ ବହୁତ କଷ୍ଟରେ ପାଇଲି ଖୋଜି ଖୋଜିି କିନା। ଆଉ ମାରିକି। ଆଉ ଆଉ ତୁ ତ ଫୋନ ଫାନ ନାହିଁ। ସ୍କୁଲ ଦିନଠୁ ଯାଇଛୁ ତୁ ଆଉ।
କେବେ ଗୋଟେ ଆସିଲେ କାଲି ଆସିବୁ ଆଉ। କାଲି ମୁଁ ଲୋକେସନ ପଠେଇଦେବି ଆସିବୁ ଆଉ।
କାଲି ଦେଖିବା ପଠା ଲୋକେସନ୍। ମୁଁ କାଲି ଦିନରେ ଯାଇଁକି ପହଞ୍ଚିବି କାଲି ବୁଧବାର ବି ଅଛି। କାଲି ଯଦି ବିରିୟାନୀ ଫିରିୟାନୀ ଟିକେ କରନ୍ତୁ ଯଦି ଭଲ ହୁଅନ୍ତା ଆଉ।
ହଉ ତୁ ଆସେ ବିରିୟାନୀ ଖାଇବୁ ଆଉ।
ଆଉ ଉଁ ଘରେ ସବୁ ଠିକ୍ ଠାକ୍ ତ?
ହଁ, ହଁ।
ଆଉ କେବେ ଗୋଟ ସ୍କୁଲ ପିକନିକ୍ ଗୋଟେ କରକି ଯିବା ବୁଲିବାକୁ କେବେ?
ହଁ, ପ୍ଲାନ୍ କରେ ଆଉ ଯିବା କେବେ ଗୋଟେ ଆଉ।
ହଉ ହଉ କେବେ ଗୋଟେ ଯିବା ଟିକେ ନଗଲେ ବହୁତ ଦିନିଆ ହେଲା ଯାଇ ନି ନା ବହୁତ ଦିନି ହେଲା।
ତୁ ଆସ କେତେବେଳେ ଆସିଲେ ଆମେ ଯିବା ଆଉ।
ହଁ, ତୁ ଆସେ କାଲି କଥା ହବା ଯିବା କେବେ ଗୋଟେ।
ହଁ, ନହେଲେ ବହୁତ ଦିନ ହେଲା ଯାଇନି ନା ପିକନିକ କରିବାକୁ ବୁଲିବାକୁ।
ହଁ।
ଆଉ ତୁମ ଘର କାମ ସରିଗଲାଣି।
ହଁ ସରିଗଲାଣି ଆଉ ଅଧା ଅଧା ବାକି ଅଛି ଚାଲିଛି ଆଉ।
ଟୋଟାଲ ତ କମ୍ପ୍ଲିଟ କରିଦବ ଗଲା ପଇସା ଭରିକି ଏଥିରେ।
ହଁ ଅଧା ସରିଗଲାଣି ଆଉ ଅଧା ବାକି ଅଛି ଚାଲିଚି ଆଉ।
ହଁ ସରିଦିବ କାମ ଭଲ। ସେଏ ତ କହୁଚି ହଁ ହଁ। ଅ ଆଉ। ହାଲୋ।
ହୁଁ କହୁନୁ।
କେତୋଳେ ଯିବ?
ହୁଁ।
କେତୋଳେ ଯିବ?
କାଲି ଆଉ।
ହଉ ତୁ ଆସିଲେ କେତେବେଳେ ମତେ କଲ୍ କରିବୁ ଯିବା କେତେବେଳେଟ ମିଟିଂ କରିକି